ହ୍ୟାଲୋ? ହ୍ୟାଲୋ? ହ୍ୟାଲୋ? ହ୍ୟାଲୋ? ହ୍ୟାଲୋ। ହ୍ୟାଲୋ? ନେଟୱାର୍କ ପ୍ରୋବ୍ଲେମ ଇସୁ ହଉଛି? ହ୍ୟାଲୋ? ହାଲୋ? କିଛି ଶୁଭୁନି। । । । ହ୍ୟାଲୋ? ହ୍ୟାଲୋ?
ହ୍ୟାଲୋ।
ହ୍ୟାଲୋ।
ଏବେ ଶୁଭିଲା ମୋ କଥା?
ହଁ, ଏବେ ଶୁଭିଲା। ସେତେବେଳୁ ଶୁଭୁ ନଥିଲା।
ହଁ, ପରା ତମ କଥା ଶୁଭୁଥିଲା। ମୋ କଥା ହିଁ ଶୁଭୁ ନଥିଲା।
ନାଇଁ ମତେ ତ ଟୋଟାଲି କିଛି ଶୁବିଲା ନାହିଁ।
ହଁ ହଁ ଏବେ ଶୁଭିଲା।
ହଁ ଆଉ କଣ କରୁଥିଲ?
କିଛି ନାହିଁ ଏଇ ଏଇ ଏବେ ଭାତ ପାଣି ବସେଇଛି। ତମେ କଣ କରୁଛ?
ମୁଁ ଏବେ ଖାଇକି ଉଠିକି ତାପରେ କଲ୍ କଲି ଆଉ।
ହଉ ହଉ। ଆଉ?
ଆଉ କଣ?
ରୋଷେଇ?
ରୋଷେଇ ଅଧା ସରିଚି ଆଉ ଅଧା ବାକି ଅଛି। ସକାଳୁ ଖାଇବା। ହେଇଯାଇଚି।
ସକାଳେ ଜଳଖିଆ ଦଉଛି ତ।
କଣ ଖାଇଚ କଣ ଖାଇଚ କଣ?
ଜଳଖିଆ ଉପରେ।
ପଖାଳ ଖାଉନ କି।
ନାଇଁ ମ ପଖାଳ ଏମିତି ଆଉ।
ଓହୋ। ଆ ଏତେ ବନେଇଦେଲୁ ଯେ ସମସ୍ତେ ଖାଇଲୁ। ସକାଳୁ ତାର ଚାହା ପି ଦେଇଥିଲ ଆଉ ଭା ତ ବସେଇଚି ଆଉ ଟମାଟୋ ହଁ।
ହଁ ଚାହା ଟା ପ୍ରଧାନ ଖାଦ୍ୟ।
ହଁ ଚାହା ମୁଁ ମୋ ପାଇଟିକି ଗଲେ ଚାହା ଟିକେ ପିଇବି ତାପରେ କାମ କରିବି। ନହେଲେ ଏନ୍ ଏନ୍ ଏନର୍ଜି ଆସିବନି।
ହ ମ।
ଆଉ କଣ କଣ ରୋଷେଇ ଆଜିି ହବ ତମର?
ଏ ରୋଷେଇ ସାଧା ଉପରେ ରୋଷେଇ।
ହଁ ହଁ।
ଆଜିର ପାଗ ଟା ବି ଭଲ ଅଛି।
ହଁ ଆଜି ପୁରା କାଉଁଲିଆ ପାଗ କରିଚି କିନ୍ତୁ ଗରମ ହେଲାଣି।
ଥଣ୍ଡା ପାଗ ଦଉଛି ତ ହୁଁ ହୁଁ ପ
ଆମର ଘର ଏଇ ରୋଷେଇ କରୁଚି ବଧେ ଚୁଲିରେ ବଧେ ସେଥିପାଇଁ ଗରମ ଲାଗୁଚି। ହଁ।
ହଁ।
କଣ ରୋଷେଇ କରିବ ତମର ଆଜି।
ରୋଷେଇ ଯେ ସାଧା ଭଜା ଡାଲି ଶାଗ ହେଇଚି। ଆଉ।
ଭାତ ହୋଇଆସିଲାଣି?
ହଁ ଭାତ ନାଇଁ ଭାତ ବସିଚି ବି।
ହଁ ସରି ଯାଇଚି।
ଓହୋ। ହଁ ବା କଥା।
କଣ କହିଲ?
ମୁଁ କହିଲି କାଲି ଆମ ଅଥା ହେଲାନି।
ଓହୋ।
ଭଜା। ଆଉ।
ଆଉ କଣ? ରଜ ଭଲ
ରଜ ଆମର ତ ଘର ଭିତରେ
ଆମ ଆମ ଏପଟେ ସେ ଭଲ ହୁଏ ରଜ ଟା।
ହଁ ନିଶ୍ଚୟ
ପହିଲ ରଜ୍ ଜ ଦ୍ୱିତୀୟ ରଜ ସଂକ୍ରାନ୍ତି, ତିନି ଦିନ ଭଲ ହୁଏ।
କଙ୍ଗନା।
ତମର ଆଡ଼େ ଯିବୁ ବୁଲ୍ଲୀ।
ହଁ, ନିଶ୍ଚୟ ହଁ-ହଁ ନିଶ୍ଚୟ ଆସିବ। ନି
ଆଉ, ଆଇଁଷ ଫାଇଁଷ ଖାଅନା ନାହିଁ?
ଆଇଁଷ ଖାଏ-ଏ ସେମ୍ ହଁ ଖାଏନା।
ତମେ ପୁରା ସାଧା
ଆଚ୍ଛା, ଆଇଁଷ ଖାଇଦେଲେ ଦେହ ଖରାପ ହଉଛି, ଛାଡିଦଉଛି
ମ ଝିଅରୁ ଖାଉନି ହେଲା
ଆଚ୍ଛା।
ତା'ପରେ ଆମ ସାର୍ ବି ଇଏବି ଖାଆନ୍ତି, ମାନେ ମ୍ୟାରେଜ୍ କରିନଥିଲେ ଇଏବି ଖାଉନଥିଲେ। ତା'ପରେ ଛୁଆମାନଙ୍କୁବିି ଦଉନଥିଲୁ ଆଉ।
ଆଚ୍ଛା, କଣ କିଛି ଦୀକ୍ଷିତ ଅଛନ୍ତିନା କଣ?
ବା ହେଇ ତି କିଛି ନାହିଁ ଯୋଉ-ଉ ସାର୍ ଦୀକ୍ଷା ଫୀକ୍ଷ୍ୟା କିଛିନାହିଁ। କିନ୍ତୁ ମୁଁତ ଝିଅରୁ ଖାଉନି ଛାଡି ଦେଇଛି, ମାନେ ଅସୁକୁ ଲାଗିଲା ଯେ।
ଆଚ୍ଛା।
ତା'ପରେ ପୁଣି-ଇ ମୁଁ ତ ଖାଉନି, ତା'ପରେ ସିଏ ବି ଖାଆନ୍ତିିନି ଗୋଟେ ଆସ୍ ଆଶ୍ରମକୁ ଯାଆନ୍ତି, ଆଶ୍ରମକୁ ଯାଆନ୍ତି ବୋଲି, ସିଏବି ଖାଆନ୍ତିନିତ ଛାଡୁଚୁ ଛାଡଚୁ ତା ଛୁଆ ମାନଙ୍କୁବି ଦିଆ ହଉନି। ଯେ ଘରକୁବି କୁଣିଆ ମଇତ୍ର ଆସୁଛନ୍ତି ସାଧା ଉପରେ କରିକି ଦଉଛୁ ପଛେ
ଘରେ ଯେହେତୁ କେହି ଖାଉନାହାଁନ୍ତି, ସାଧାତ ନିହାତି କରିବେନା।
ହଁ।
ଭଲ କରିଚନ୍ତି।
ହଁ, ତାର ଛାଡ ମତେ ଅସକୁ ଲାଗିଲା, ସେତ ଛାଡିଦେଲି, ଛାଡିଦେଇଛି ଏମିତି ଆଉ କିଛି ନାହିଁ। ଖାଉନିତ ଖାଉନି, ତା'ପରେ ମୁଁ ବି ଯୋଉଠି ବାହାହେଲି ବି, ମୋ ଶ୍ୱଶୁର ଖାଉନାହାଁନ୍ତି। ତା'ପରେ ମ ନଣଦ ଖାଆନ୍ତିନି। ଖାଲି ମ ଝିଆରି, ପତୁରା, ଯା, ଭାଇ ଏ ଚାରିଜଣ ଖାଉଛନ୍ତି ତାଙ୍କର।
କାଠି- ଇ ସମସ୍ତେ ଏକାଠି ରହୁଛନ୍ତି?
ଏଖା ଏକାଠେ ଥିଲୁ। ତା'ପରେ ଯେସେ ଘରକରି ଗଲା ହାରି। ତା'ପରେ ମୁଁ ଆଉ ଆଇଷ ହିଁ ଘରେ ପୁରଉନି।
ପୁଅକୁ ଯୋଉ ଅଣ୍ଡା ଛତ୍ ଅଣ୍ଡା ମିଳୁଛି, ସେପଟରେ ଦେଇଦଉଛି।
ହୁଁ-ହୁଁ।
ଏହା ଉ ତମର ଖାଇବା ପିଇବା ଟାଇମ୍ କେତେଟାବେଳେ ବେଳା ଖାଇବା?
ବେଳା ଖାଇବା ସେ ଗୋଟାଏ ପରେ।
ଆଉ ବାଇରେ କଣ ଲଗେଇଛ?
ହଁ, ଲଗାତ ଯାଇନି, ଖରାଦିନ ପାଣି ଅସୁବିଧା ଆ ଲଗାଯିବ। ବର୍ଷା ଦିନ ଆସିଲା ଲଗାଯିବ ସବୁ
କଣ ବୋରିଙ୍ଗ ପା ବୋରିଙ୍ଗନା କୂଅ ତମ କୂଅନା ନଦୀପାଣି କଣ କହିଲ?
କୂଅ ବାଇରେ ଅଛି
ଓହୋ
ଆମର କରାଯାଏ ହଳଦୀ ଅଦା ନାଇଁ ନାଇଁ ନଦୀ କୂଳ ଆମର ନୁହଁ ନଦୀ କୂଳିଆ
ନାଇଁ ପାଇପି ପାଣି ଆସେନା ଘରକୁ ସପ୍ଲାଏ ପାଣି ସେଇଟା ପଚାରୁଚି
ହଁ ହଁ ସପ୍ଲାଇ ପାଣି ଆସୁଛି ସପ୍ଲାଇ ପାଣି ଆସୁଛି କୂଅଅଛି।
ଓହୋ ଆମର ତ ସପ୍ଲାଇ ପାଣି ଦଉଛନ୍ତି। ଅ ସକାଳୁ ସା ସାଢେ ଛରୁ ସାଢେ ସାତ ଘଣ୍ଟେ ଘଣ୍ଟେ ଦିନକୁ ଗଣ୍ଟେ। ଆଉ ଯୁ ଦୀନ ପାଇପ୍ ଫାଇପି ଫାଟିଥିବ ସେ ପୁରା ତିନି ଦିନ ଚାରି ଦିନ ବନ୍ଦ ଆଉ ଷ୍ଟକ୍ କରିକି ପାଣି ରଖିବାକୁ ପଡିବ।
ହଁ।
ନ ରଖିଲେ ହେୟା ଆଉ। ଆଉ ଘ ଘରେ ସମସ୍ତଙ୍କ ଦେହ ପା ଭଲ ଅଛି?
ହଁ ଭଲ ସବୁ।
ଖରା ପ୍ରବଳ ହଉଛି ନୁହ? ମୁଁ କହିଲି ଘରେ ଯୋଉମାନେ କଣ କହିଲ?